ହ୍ୟାଲୋ।
ହ୍ୟାଲୋ ହଁ ହ୍ୟାଲୋ।
ଦି ପ୍ରଣାମ କଣ କରୁଛନ୍ତି?
ହଁ ଭଲ ଅଛି। ଏ ଶୋଇଛି ଆଉ।
ଓହୋ ଆଉ ଖାଇସାରିଲେଣି?
ଖାଇ ସାରିଲୁଣି ଆଜି ମୋର ଆଜି ଓଷା ନୁହଁ କି କଲୁନୁ? ଚାନ୍ଦ ପୂଜା କରୁଛୁ?
ଆଜ୍ଞା।
ସେଥିପାଇଁ ଆଜି ଉଷା ତ ମୋର ଆଜି ପୂର୍ଣ୍ଣମି
କଣ କହିଲେ?
ଭଏସ୍ ଆସୁନି?
ନାଇଁ ମାନେ ସୁଭ୍ହୁଛି ବଲେ ଏତେ କ୍ଲିଅର
କ୍ଲିୟର୍ ହଉନି?
ହଁ ଏଇନା କୁହନ୍ତୁ?
ମୁଁ କହିଲି ଆଜି ତ ଚାନ୍ଦ ପୂର୍ଣ୍ଣିମା ନା ପୂର୍ଣ୍ଣମୀ ଆଜି ଚାନ୍ଦ ଓଷା?
ହ
ସେଥିପାଇଁ ମୁଁ ମୋର ଆଜି ଉପବାସ।
ଓହୋ ଆପଣ କରୁଛନ୍ତି?
ହଁ ମୁଁ ଝିଅ ପାଇଁ କରେ।
ଓହୋ।
ଆଉ ଖାଇସାରିଲଣି?
ହଁ ହଁ ମୋର ଖିଆ ସରିଲାନି ଏଇନା ଜଷ୍ଟ ସରିଲା।
ଆଜି ଓର୍ଷା ତ ମୋର ଆମ ଘରେ ସମସ୍ତେ ଖାଇ ସାରିଲେଣି। ପୁଅ ଆସିକି ଶୋଇସାରିଲାଣି। ଆଉ ସମସ୍ତେ ଖାଇସାରିଲେଣି ମୁଁ ଏକୁଟିଆ ମୋର ଓଷା ଆଉ।
ଓହୋ ପାଣି ବି ପିଉନାହାନ୍ତି କି ଆପଣ?
କଣ କଣ?
ଏ ମାନେ ପାଣି ପିଆନ୍ତିନି ନା?
ହଁ ହଁ ହଁ ନାଇଁ ପାଣି ପିଇହବ। ପାଣି ଫଳ ଫଳ ଖାଇହବ। ମୁଁ ତ ଖଇ ବି ଖାଇ ଦେଇଛି। କାହିଁକିନା ମୋ ଶ୍ୱଶୁର ଏଇ ବର୍ଷ ଶ୍ୱଶୁରଙ୍କର ଡେଥ୍ ହେଇଗଲା ନା ସେଥିପାଇଁ ଓଷା କରିହେବନି। ଓଷା କରିହବନି ବୋଲି ହଁ ହଁ ନାଇଁ ଭୋଗ ଏ ତ ନିଜ ଘରେ ନିଜ ଚଉଁରା ପାଖରେ ଏଇ ଓଷାଟା କରାଯାଏ। ଆଉ ଆ ଓଷା ତ କରିହବନି ସେଥିପାଇଁ ମୁଁ ଖଇ ଖାଇ ଦେଇଛି। ଏଇ ଓଷାରେ କଣ କି ମାନେ ଧଳା ଜିନିଷ ଯେତିକି ଧଳା ଖାଦ୍ୟ ତମେ ଖାଇପାରିବ। ସୁଜି ସିମେଇ ଖଇ ହେଲା। ଆଉ ଏଇ ଓଷାରେ କେବଳ ଖଇଟା ହିଁ ଭୋଗ ଲାଗେ କ୍ଷୀର ଖଇ
ଓହୋ।
ଆଉ ସେଥିପାଇଁ କହି ଖାଇ ଦେଇଛି ସମସ୍ତେ।
ତ ଧଳା ନୁହେ ପାଣି ବି କେମିତି ପିଉଛନ୍ତି?
ହଁ ପାଣିଟା ତ ଧଳା ପା ପାଣି ପିଇହବ।
ହଁ।
ଫଳ ବି ଖାଇହବ ସବୁ।
ଧଳା ଫଳ ଯା
ନାଇଁ ଧଳା ନାହିଁ ଫଳ ଟା ସେମିତି କିଛି ନାହିଁ ଖାଇହବ।
ଓ ହୋ।
ସେଇଟା ସେଇଟା ଫଳରେ ଗଲା ନା ସେଇଟା ଖାଇହେବ। ଖାଦ୍ୟ ଯେଉଁଟା ଆମେ ବନେଇକି ଖାଉଚନ୍ତି ସେଇଟା କେବଳ ଧଳା ଜିନିଷ ହିଁ ଖାଇହେବ ସୁଜି ସିମେଇ ରୁଟି ଏସବୁ ଖାଇ ହଵ କେବଳ ଭାତ ଛାଡ଼ିକି ଯେମିତି ଅରୁଆ ଭାତ ଆମେ ଆଉ କଣ ଓଷା କଲେ ଅରୁଆ ଭାତ ଖାଇଦିଅନ୍ତିୁ ସେଇଟା ଖାଇହେବନି। ଏଇ ଓଷା ରେ ଖାଇ ହବନି।
ହଁ।
ତାହେଲେ ଆଜି ସୋଇ ନ ଏବେ ଖାଇ କି ଆସିଲ?
ହଁ ମୁଁ ନା ଜଷ୍ଟ କଲେଜ ରୁ ଆସିଲି ତ
ଓଁ ହଁ। ବର୍ଷା କଣ ବର୍ଷା ହଉଛି?
ନାଇଁ ଖରା ହଉଛି ବହୁତ ଜୋରେ।
ଜୋରେ ଖରା ଆମର ଏପଟେ ବି ଜୋରେ ଖରା ହଉଛି। ଏବେ ଜଣେ ଭାଇ କଲ କରିଥିଲେ। ସେ କହୁଥିଲେ କି ତାଙ୍କର ଗୋଟେ ଘଣ୍ଟା ହେଲା ପୁରା ବର୍ଷା ହୋଇଛି। ଦି ଓଡସ୍।
ହଁ।
ଯୁଆଡେ ହଉଛି ହଉଛି ଯୁଆଡେ ହଉନି ହଉନି ଆଉ। ଆଉ କେମିତି କଣ ପଢାପଢି ଚାଲିଛି? ଭଲ
ହଁ ବହୁତ ଭଲ ଚାଲିଛି।
ମୋ ଝିଅ ତ ଏବେ ଟେନ୍ଥ ହେଲା ଟେନ୍ଥରେ ପଢ଼ୁଚି ବଡ଼।
ହଁ ହ। ଆପଣଙ୍କ ଦେହ ପା ଭଲ ଅଛି?
ମୋର ଭଲ ଯେ ଟିକେ ମୋର ଦାନ୍ତ ଟିକେ ପ୍ରୋବ୍ଲେମ୍ ହୋଉଛି। ମାନେ ବ୍ରସ୍ କଲା ବେଳେ ମୁଁ ଭଲ ସେ ବ୍ରସ୍ କରିପାରୁନି ଧୀରେ ଧୀରେ କରୁଚି ଟିକେ ବ୍ଲଡ଼ ବାହାରୁଚି। ଦାନ୍ତ।
ମାନେ କଣ ମାନେ ସେମିତି କାବିଟି ଖାଇଯାଇଛି ନା ନା କଣ?
ସେ ଯେମିତି। ସେମିତି କିଛି ନାହିଁ ଏ କଣ ପାଇଁ ମୋର ସବୁ ଯୋଉ ମାଢ଼ୀ ଉରା ଡକ୍ଟରଙ୍କୁ କଯାଇଥିଲି ଯେ ଡକ୍ଟରଙ୍କ କହିବା କଥା କି ମୋ ମାଢୀ ଉରା ସବୁ ଦୁର୍ବଳ ହେଇଯାଇଛି।
ଓହୋ ନଲେ ଦା ତ ବିନ୍ଧିବା ତ ବହୁତ କାରଣ ଥାଏ ନା? ଦାନ୍ତ ବିିନ୍ଧିବାର କ୍ୟାନସର ବି ଗୋଟେ ଲକ୍ଷଣ ହଉଛି ଦାନ୍ତ କି ହବ। ତ ଦାନ୍ତ ବିିନ୍ଧିବା ତ ବହୁତ ଇଫେକ୍ଟ ଅଛି। ନାଇଁ ନାଇଁ ଏତି ମୁଁ ଏତି କହୁଛି ଦେହ ଖରାପ ଯେ କୋଉ ଗୋଟେ ଜିନିଷକୁ ବି ଏମିତି ନର୍ମାଲରେ ନେବେନି।
ସେଟା ଠିକ କଥା।
ହଁ ଯଦି ଦାନ୍ତ ଆପଣଙ୍କର ସିଧା ଥିବ ପୁଣି ବଙ୍କା ହେଇଯାଉଥିବ କି କଣ ହେଇଯାଉଥିବ ଆପେ ଆପେ ସେଟା ବି ମୋତେ ରୋଗର ଲକ୍ଷଣ।
ନାହିଁ ମୋର ସେମିତି କିଛି ହଉନି ଦାନ୍ତ ବି ସବୁବେଳେ ବିନ୍ଧା ହଉନି। ଅତିରିକ୍ତ ଥଣ୍ଡା ହେଲେ ବିନ୍ଧା ହୁଏ। ନହେଲେ ଦାନ୍ତ ବିନ୍ଧା ନାହିଁ ବଥା ନାହିଁ କିଛି ନାହିଁ। କିନ୍ତୁ ବ୍ରସ୍ ମୁଁ ଯେତେବେଳେ କରୁଛି ଭଲ ସେ ମାନେ ଯେମିତି ଭଲସ ତ ଆମେ ବ୍ରସ୍ କରନ୍ତି ଜୋରରେ ସେମିତି ମୁଁ କରିପାରୁନି।
ହୁ ହୁଁ।
ସେମିତି କଲା ମାନେ ପୁରା ବ୍ଲଡ଼ ବାହାରୁଛି। ଆଉ ପାଟିଟା ଗୋଟେ ଯେତେବେଳେ ବ୍ଲଡ଼ ଖାଲି ବେଳେ ବି କେତେବେଳେ କେମିତି ବାହାରୁଛି। କି ମୋତେ ସେଇଟା ଅଲଗା ଅଲଗା ଲାଗୁଛି। ଜାଣି ହଉଛି। ଯାଇଥିଲି ହସ୍ପିଟାଲ ଯାଇଥିଲି। ମେଡ଼ିସିନ ଆଣିକି ଖାଉଥିଲି। ମେଡ଼ିସିନ ତ ଗୋଟେ ଦିନ ଖାଇଛି ସେ ମେଡ଼ିସିନ ଯେଉଁ ଆଲର୍ଜି ହେଲା ମୋ ଗୋଡ଼ ହାତ ପାଟି ସବୁ କୁଣ୍ଡେଇ ହେଇକି ସବୁ ଫୁଲି ଯାଇଛି।
ଆପଣ ଫୁଣି ଦେଖେଇଲେନି ସେଇ ଡଟର କୁ ପଣ ଦେଖେଇଥାନ୍ତେ।
ହଁ ସେଇ ଡକ୍ଟରଙ୍କୁ ପୁଣି କଲ୍ କରିଥିଲେ। କଲ୍ କରିଥିଲେ ଯେ ସେ କହିଲେ କି ଟ୍ୟାବଲେଟା ଦିଆଯାଇଛି ଯେଉଁଟା ଆଲାର୍ଜି ହେଉଛି ସେଇଟା ବନ୍ଦ କରିଦିଅ। ଆଉ ଯେଉଁ ଲିକଇଡ଼୍ଟା ଦିଆହେଇଛି ସେଇଟା କୁଳି ଫୁଳି କରୁଥାଅ।
ନାଇଁ ତ ଲିକଇଡ ଦେଇଥିବ ତ ସେଇଟା ବ୍ଲିଡିଙ୍ଗ ହବା ପାଇଁ ଦେଇନଥିବ। ଏଇଟା ଦେଇଥିବ ଯଦି ଜାଣିଥ ପ ବିନ୍ଧୁଥିବ ମା ଯଦି ଆପଣ ଜାଣିପାରୁନଥିବେ ସେଇଥିପାଇଁ ଲିକୁଉଇଟ ସେ ଦେଇଥିବ।
ହଁ ଲିକୁଇଡ ତ ବିନ୍ଧାବନ୍ଧି ପାଇଁ ସେଟା କୁଳି କରିବା ପାଇଁ ଦେଇଛନ୍ତି ହଁ। ଆଉ ଗୋଟେ ଦେଇଛନ୍ତି ତା ସହିତ ଗୋଟେ ଜେଲରେ ମାନେ ମାଲଲସ କରିବା ପାଇଁ ମାଢିରେ ଏଇଟା ପାଣି ଟା କୋଳି କଲା ପରେ ସେଇ ଯୋଉ ଜେଲ ଟା ତାକୁ ମାଲସ କରିବ ମାଡ଼ିରେ।
ଓହୋ।
ଟବଲେଟ ଟା ତ ମେନ ଟବଲେଟ ଟା ମୁଁ ଖାଇ ପାରିଲିନି।
ହଁ ତ ଆପଣ ଯଦି ସେଇଟା ଦେଖ ଖେଇଥାନ୍ତେ ତାଙ୍କୁ କହିଥାନ୍ତେ ଅ କି ଯଦି ସେ ପା ମାନେ ଯେତିକି ହେଇନଥିବ ତାଦ ବେଶୀ ପାୱ ଫୁଲ ଯଦି ଦେଇଥିବେ। ଅ ସେଇଥିପାଇଁ କି ନା ଆଲର୍ଜି ଯାଇଥିବ। ନହେଲେ ସେ ଯୋଉଥିପାଇଁ ମେଡିସିନ ଟା ଦେଇଛି ଆପଣ ଯଦି ସେଇଟା ଆପଣଙ୍କର ଯଦି ସେଟା ସେମିତି ହେଇନଥିବ ସେଇଥିପାଇଁ ପାଇଁ ଆଲର୍ଜି ହେଇଥିବ। ଏଇ ଦିଟା ଭିତରୁ ଯାହାହେଲେ ଗୋଟେ ହେଇଥିବ।
ହଁ ହଁ। ଆଉଥରେ ଯିବାକୁ ପଡ଼ିବ ନାହିଁ କି ଝିଅ?
ହଁ ଆଉ ସେ ଯାଇକି ଆପଣ ସେଇ ସେମ କଥା ତାଙ୍କୁ କହିବେ।
ହୁଁ ହୁଁ।
ଆପଣ ଯୋଉଦିନ ମେଡିସିନ ଟା ଖାଇଲେ ଯୋଉ ଦିନ ଟବଲେଟା ଖାଇଲେ ତା ପରଦିନ ଏମିତି ହେଲେ ନା ସେଇ ସମିତି।
ସେଇ ଦିନ ରାତିିବା, ମୁଁ ଖାଇଚି ତ ଗୋଟେ ଘଣ୍ଟା ଯାଇଚି ତ ତି ହେଲା ଆଉ।
ତା'ହେଲେ ସେଇଥି ପାଇଁ ହେଇନଥିବ। ତ ଯଦି ବଡ଼ି ତମର ସେଟାକୁ ଆ----କରିନଥିବ, ତ ସେଇଥି
ମେଡ଼ିସିନି ଖାଇଲେ ମର ଆଗରୁ ଏମ୍ତି ଆଲାର୍ଜି ହୁଏ, ସେ ଦୋଷଟା ମର ଅଛି।
ତ ଆପଣ କହିଥାନ୍ତେ ଡକ୍ଟରଙ୍କୁ ସେଇଟା। ମୋର ଏମ୍ତି ଏଲର୍ଜି ହୁଏ, ଯାହା ମେଡ଼ିସିନ୍‌ ଖାଇଲେ।
ଯାହା ସବୁ ମେଡ଼ିସିନ୍‌ ହୁଏନି।
ନର୍ମାଲ୍ କଥା ନୁହେଁ ଆପଣଙ୍କର ଯଦି କିଛି ମେଡ଼ିସିନ୍‌ ଖାଇଲେ। ଏଲର୍ଜି ହେଇ ଯାଉଚି। ଆପଣ ଯାହାକୁ ବି ଯଉଥି ପାଇଁ ବି ଦେଖେଇବେ, ଡକ୍ଟରଙ୍କୁ ଆପଣ ଏଇ କଥା ଟା କହିବେ। ଏଇନା ଆପଣଙ୍କର ଆଲର୍ଜି ତ ଏଇନା ଭୁଲ୍ ଟା ଡକ୍ଟର ଉପରୁକୁ ଯିବ ହାରି ନା। ତ ଯଉ ଷଟା ଆପଣଙ୍କର ହେଉଚି ମେଡ଼ିସିନ୍‌ ଖାଇଲା ବଳେ, ଆପଣ ସେ ଜିନିଷଟା କହିବେ। ନହେଲେ ଏମ୍ତି ତ ଆହୁରି ମେଡ଼ିସିନ୍‌ ଆହୁରି ଖାଇଲା ବେଳେ ବି ହେଇ ଯାଇପାରେ ନା।
ହଁ ହଁ ଝିଅ ଏଟା ଠିକ୍‌ କଥା, ସେତବେଳେ ମୁଁ ଭୁଲିଗଲି। ମୁଁ କହିି ମୁଁ ଭାବିଲି ହଁ ମୋର୍ ତ ସବୁ--ଡ଼ା ତି ଆଲର୍ଜି ହୁଏନି, କଉଟା କେ ହୁଏ। ଆଉ ସେଇଟା ମୁଁ ଭୁଲିଗଲି କହିବା ପାଇଁ, ମୁଁ ସେଇଟି ଡକ୍ଟ--ଙ୍କୁ କହିଥିଲି। ସେ ଭଲ ଦେଇ ଥାନ୍ତେ ଦେଖିକି ସେମ୍ତି ଆଉ।
ହଁ!
ଏବେ ତ ବନ୍ଦ୍ କର୍ ଦେଇଛି, ତା'ପରେ ପୁଣି ଯିବି କେବେ? ଗଲେ ସେଇଟା କହିବି ଆଉ।
ହଁ, ସେୟା କହିବେ।
ଏବେ ଖାଲି ସେ ଜେଲ୍ ଟା ଲଗେଇବି ଆଉ, ସେଟା କୁଳି କରିବି ଆଉ।
ଏଇନା ଲଗଉ ଚନ୍ତି କିଛି ହଉଚି, ନା ଫ--କ୍ କିଛି ଦେଖି ପାରୁ ନାହାନ୍ତି।
ମୁଁ ତ ଜେଲ୍‌ ଟା ଟୁଟାଲେ ଲଗେଇନି ଡ଼ରିକି।
ନାଇଁ ଆପଣ ଫା ଟିକେ ହାତରେ ଆପ୍ଲାଇ କର୍ ଦେବେ, ତାପ୍ରେ ଲଗେଇବେ
ଓହୋ ହାତରେ ଲଗେଇବି ଆଁ।
ହଁ ଫାଷ୍ଟେ ହାତରେ, ନହେଲେ ଏଇ ଯଉ ବେକ ପାଖରେ ଟିକେ ଲଗେଇ ଦେବେ। ଯଦି ପୋଡ଼ିବ କି କ'ଣ କରିବ। ତା'ପ ଲଗେଇବେନି ସେଟା, ଜାଣିବେ କି ଏଟା ମୋ ଦେହରେ ସୁଟ୍ କରୁନି।
ସେମିତି କରିବି ଆଉ।
ହଁ! ହଉ ଆଣ୍ଟି ମୁଁ ରଖୁଚି ଆଁ।
ହଉ ହଉ ଝିଅ।
ଆଜ୍ଞା।